ହୁଁ ହଁ ହଁ ହଁ ଶୁଭିଲା ଏଥର
ହୁଁ।
ହ।
କଣ କରୁଥିଲେ।
ହଁ। ମୁଁ ଆକ୍ଚୁଆଲି ଏଇଠି ବସିଥିଲି ଆଉ ଆମର ତ ସବୁ ମାନେ ଏ ଯା ମାନେ ଖରା ହଉଛି ନା ସେ ଘରେ ଭିତରେ ସବୁ ବସିଛୁ ଆଉ ଫ୍ୟାମିଲି ସହ ସମସ୍ତେ ବସିଛନ୍ତି ବି ପଦାକୁଦ ଏତେ ମାନେ ବାହାରିି ହଉନି ନା ସେ ଘର ଭିତରେ ସବୁ ଫ୍ୟାମିଲି ମେମ୍ବର ଅଛନ୍ତି ଆଉ
ହଁ ଆଉ ହୋ ଘରେ କିଏ କିଏ ସବୁ ଅଛନ୍ତି?
ଆମର ଘରେ ବାବା ମାମା ଆଉ ଭାଇ ଆକ୍ଚୁଆଲି ଆମର ପଦାରେ ଜବ୍ କରୁଛି ତ ସି ରହୁଛନ୍ତି ଆଉ ଆମେ ତ ଛୋଟ ଫ୍ୟାମିଲି ଆମର ଯେଉଁ ଚାରିଜଣ ଆଉ ଏମିତି ଆଉ।
ଏଇ ମୁଁ ତ ରୋଷେଇ କରୁଥିଲି ଆଉ।
ଓହୋ ଆଜି ତ ବୁଧବାର ହଁ ଆପଣଙ୍କର ଆଜି କଣ ଆଇଟମ ହେଇଛି?
ଆଜି ଆମର ମଟନ ହେଇଛି। ଇଏ ଆଉ ଟିକେ ଅଲଗା ସାଟାଇଲ ରେ ମଟନ କରୁଛି ଆଉ ଏଇ ଚମ୍ପାରନ୍ ମଟନ କେବେ କରିଛନ୍ତି।
ନାଇଁ ତାର ଟିକେ ପ୍ରୋସେସ ଟା କହିବେ କି କେମିତି କଣ କରନ୍ତି।
ଆଁ ଆପଣ ଫାଷ୍ଟ କଣ କରିବେ ଆଗ ତାର ମସଲା ଗୋଟେ ସ୍ପେଶାଲ ମସଲା ଟା ବନା ହଉଛି ହଁ କି ଯୋଉଟା ଯୋଉ ଜାଗାରେ ଆପଣ ଗରମ କରିଦେବେ ତାୱା ହଉ କି ଯାହାବି ହଉ ଗରମ କରି ସାରିଲା ପରେ ସେଇଥିରେ ଟିକେ ହାଫ୍ ସ୍ପୁନ୍ ଧନିଆ ପକେଇଦବେ ଗୋଟା ଧନିଆ, ଜିରା ଆଉ ଉମ ହଁ ଗୋଟେ ସ୍ପୂନ ପକେଇବେ ଆ ଡାଲଚିନି ଗୁଜୁରାତି ଗୋଲମରିଚ ଲବଙ୍ଗ ପକେଇକି କଲା ଭଳିଆ କରିଦେବେ ମାନେ ଗରମ ହେଇକି ତା ଗ୍ରାଇଣ୍ଡିଙ୍ଗଇ ଟାଇପ ର କରିଦେବେ ରେସ୍ପି ହେଇଗଲା ପରେ ତାପରେ ଲାଷ୍ଟ ଗୋଟିଏ ତେଜପତ୍ର ଆଉ ସେ ଯୋଉଟା କୁହନ୍ତି ଅ କଣ କଣ ସେଇଟା ଚ ଚାରୁ ମଗ ପୋସ୍ତ ପୋସ୍ତ ସେଇଟା ଟିକେ ପକେଇଦବେ ତାଙ୍କୁ ଭାଜିଦେବେ ତାକୁ ଟିକେ ଗରମ ହେଇଗଲା ପରେ ତାକୁ ଥଣ୍ଡା କରିକି ସେ ମସଲା ଟାକୁ ଗ୍ରାଇଣ୍ଡିଙ୍ଗ କରିଦେବା ଆଉ ଚାହିଁଲେ ବି ମଖାନା ପକେଇବି ତାକୁ ଗ୍ରାଇଣ୍ଡିଙ୍ଗ କରିସା ବଳେ ସେ ମସଲା ଟା ତମର ଚମ୍ପାରନ୍ ମସଲା ପାଇଁକା ଆଉଛି ହଇଗଲା। ତାପରେ ରସୁଣ ଅଦା ଯେତିକି ହିସାବ ରେ ପିଆଜ ରସୁଣ ଅଦା ଗ୍ରାଇଂଙ୍ଗ ମାନେ ପିଆଜକୁ ସ୍ଲାଇସ୍ କରିକି କାଟିଦବ ଟ କେବେ ଅଳ୍ପ ଗ୍ରାଇଣ୍ଡିଂ କରିଦବ ରସୁଣ ଅଦା ଗ୍ରାଇଣ୍ଡିଙ୍ଗ କରିଦବ କଞ୍ଚା ଲଙ୍କା ଟିକେ ଗାଡିଙ୍ଗ କରିଦବ ତାଥିରେ ଆଉ ସେଇ ରୁ ମସଲାକୁ ହ ମଟନକୁ ସେଥିରେ ଲୁଣ ହଳଦୀ ଧନିଆ ପାଉଡର ଜିରା ପାଉଡର ଆଉ ଲଙ୍କାଗୁଣ୍ଡ ଟିକେ ପକେଇକି ତାକୁ ମାରିନେଟ ମସଲା ତମେ ରଖିିଥିବ ଶୁଖା ମସଲା ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ ଗ୍ରାଇଣ୍ଡିଂ କରି ସେଠୁ ଅ ତ କିଛି ଦେଇକି ରଖିଦେବେ ଚାହିଁଲେ ଦହି ପକ ପକେଇ ପାରିବେ ନାଲେ ଅଛି ତମେ ଚାହିଲେ ପକେଇ ପାରିବି ନହଲେ ନାଇଁ ତା ତ ତାକୁ ମ୍ୟାରିନେଟ଼ କରିକି ଆପଣ ଘଣ୍ଟେ ରଖିଦେବେ ତେଲ ପରେ ଆଁ ତାପରେ ଯଦି ଡାଇରେକ୍ଟ ବସେଇଦବେ ସବୁ ଗୋଳେଇ ଦେଇଚନ୍ତିନା ମସଲା ମସଲି ଯେଦି ହାଣ୍ଡିରେ କରିବାକୁ ଚାହୁଁଚନ୍ତି କି ହାଣ୍ଡି ଇଏ ସୋରିଷ ତେଲ ହଉ କିଘିଅ ହଉ ଯୋଉଟାବି ପକେଇକି ହଁ ତାକୁ ଭଲ ଗରମ କରିସାରିଲା ପରେ ଇଏ ଯୋଉ ମ୍ୟାରିନେଟ୍ କରି ରଖି ଥିବ ତାକୁ ପକେଇଦେବେ ସବୁ। ତାପରେ ସେ ଷ୍ଟିମ୍ ଷ୍ଟିମ୍ ହେଇକି ମାନେ ହଲୁକା ଆଞ୍ଚରେ ସେ ଆପେ ଆପେ ହବ ତାକୁ ମଝି ଆଉ ସେଇଥିରେବି ଆପଣ ଗୋଟା ରଶୁଣ ମାନେ ଚୋପା ଛଡ଼େଇବେନି କିଛି ନାଇଁ ପୁରା ଗୋଟା ହେଲା ତାକୁ ଗୋଟା ପୁରା କରି
ହଁ ହଁ।
ଦେଖିବେ ଅଲଗା ଏ ଆପଣ ଚାହିଲେ ରସୁଣବି ଖାଲି ଖାଇପାରିବେ ଆଉ ଆଳୁ ଭାଜିିକି ଖୁସିରେ ପକେଇବା ଭଲ ଲାଗେତ ଏମିତି ଏଇଟା ବହୁତ ଇଜିରେ କରିଦେବେ ଏକାଥରେ ଘାଣ୍ଟି ଫୁଣ୍ଟିକି ଆପଣ ବସେଇଦେବେ ସିଏ ଆପେ ଆପେ ହେଇଯାଏ ଯଦିବି ହାଣ୍ଡି ନଥାଏ ତ ଯିଏ ନର୍ମାଲି ଡେକିଚିରେବି ଆପଣ ଘରେ କରିପାରିବେ। ମୁଅଛି ଦେଖାଯାଉ କେମିତି କଁ କଣ ହଉଚି ଆଉ ଆଜି ଆପଣଙ୍କର କଣ ସ୍ପେଶାଲ ହେଇଚି ଆ ନାଇଁ ଫାଷ୍ଟେ ସେତେବେଳେ ନଥିଲା ମୁଁ ଏଇ ଦେ ଥିରେ ଆଉ ଆଜି ହାଣ୍ଡି ଆଣିଚନ୍ତିତ ଆଉ ଆଜି ବନଉଚି ଆଉ ସେଦିନବି ଭଲ ହେଇଥିଲା। ଆଜି ି ଆଜି ଟିକେ ମଖାନ ପକେଇଚି ତା ଟେଷ୍ଟେଟା ଟିକେ ଅଲଗା ଲାଗିବ କି କଣ ଜଣାପଡ଼ିବ ଏଇଠୁ କଲେ ଆଉ।
ହଁ ହୁଁ ଯୋଉ ଗୋଟା ରଶୁଣ ଯଉଟା ପ
ହଁ ନାଇ ନାଇ ମୁଁ କଇଲି ଯୋଉ ଯୋଉ ଗୋଟା ରସୁଣ ଯଉଟା ପକାନ୍ତି କଣ ଚୋପାଟାତ ପୁଣି ରହେନା ମାନେ ଖାଇଲା ବେଳେ ସବୁ ବା ମାନେ ଖାଦ୍ୟରେ ଯେଦି ଚୋପାହେରିକା ସବୁ ରସୁଣର?
ହଁ ଚୋପା ଗୁରା ଆପଣ ରସୁଣ ଚୋପାଟା ସହ ଥିବ ତାଭିତ ଯେମିତି ରସୁଣ ବାହାରୁଚି ସେଇ ଟାଇପର ବାହାରିବ। ଆପଣ ସେମିତି ଖାଇବେ ଚୋପାଟା ଚୁଷିକି ଖାଇବେ ବି ଭଲ ଲାଗିବ। ମାନେ, ତାକୁ ଚୁଚି କି ଖାଇଲେ ଝୋଳ ଗୁଡାକ ତା ଦେହରେ ଥିବ ନା ତ ଖାଇଲ ଭଲ ଟେଷ୍ଟ
ହୁଁ ହୁଁ। ଉ ହୁଁ।
ନା ଯଦି ବିରିୟାନୀ ହେରିକା ବି କରୁଛନ୍ତି। କଣ କହିଲ?
ମୁଁ କହିଲି ଏଇଟା କଣ ମାଟି ହାଣ୍ଡି ରେ ପ୍ରପର୍ ବନାନ୍ତି, ନା ମାନେ ଆମର ଯେମିତି ଥାଏ ଯେଉ ଡେକିଚି ବୋଲି
ନା ମାଟି ହାଣ୍ଡି ରେ ତ ଏବେ ତ ଏବେ ହଁ, ହଁ ମାଟି ହାଣ୍ଡି
ତ ଭଲ ସ୍ମେଲ୍ ଟା ବି ରହେ ନା । ବନେଇଲେ ବି ବନେଇ ପାରିବ, କିନ୍ତୁ ହେଡେକ୍ ସେ ଦିଗରେ ବି ନର୍ମାଲ ଯଦି ଯାହାର ନାହିଁ, ତ ଅପସନାଲ ଅଛି ସେଇଟା ସେଇଟା ତମେ ବନେଇ ପାରି ପାରିବ।
ଓହୋ। ମଁ ଆକ୍ଚୁଲି ସେମିତି ତ କିଛି ନୁଏଁ, ମାନେ ଆମରଥାଏ ନର୍ମାଲି ଯେମିତି କୁହନ୍ତିନି। ମୁଁ ଦେଖିଛି, ଯୋଉ ବଡ଼ ବଡ଼ ଯୋଉ ଢାବା ଷ୍ଟାଇଲ୍ ହଉ କି ମାନେ ବଡ଼ ବଡ଼ ହୋଟେଲ ସେ ସବୁ ମାନେ ମା ଟି ହାଣ୍ଡି ରେ ସବୁ ଦିଅନ୍ତି। ମୁଁ ଆକଚୁଆଲି କେବେ ଟ୍ରାୟ କରିନୁ ଆମେ, ଏମିତି ନର୍ମାଲି ଯାଏ।
ହଁ ହଁ ହଁ ସେ ଚୁଲିରେ, ଚୁଲିରେ କଲେ ତ ଆହୁରି ଭଲ ଟେଷ୍ଟ ହୁଏ।
ହଁ ଚୁଲିରେ ବୋଲି ଯୋଉ କାଠ କି ଯୋଉ କୋଇଲା ଯେଉ ରଡ଼୍ ପିସ୍ ମାନେ ଥାଏ କଟ୍ ପିସ୍ ଯୋଉଁଗୁରା ଯୋଉ ଲାଗି ଯୋଉ ରଡ ଟାଇପର୍ ନିଆଁ ଯୋରା, ହଁ ସେ ଯୋଉ ମାନେ ଯୋଉଟା ନିଆଁ ରେ ଲାଗିକିଥିବ। ପୁରା ହିଟ୍ ହେଇକି ଥିବ ସେଇଥିରେ ବସାନ୍ତି ମୁଁ ଦେଖିଚି। ମାନେ ଯୋଉ ଗରମ ମସଲା ଲାଷ୍ଟ ପକାଇ ଯେଉଁ ଗୋଳାନ୍ତି, ତାପରେ ଗୋଟେ ଦିଅନ୍ତି। ଗୋଟେ ପତ୍ରଟେ ଢାଙ୍କୁଣି ଟାଇପ୍ ର ଗୋଡ଼ିକି ବାନ୍ଧନ୍ତି ତ ସେଇଟା ମୁଁଏକ୍ଯୁଚେଲି ଦେଖେଇଥିଲି। ଆମେ ଥରେ ଵି ଯାଇଥିଲୁ ସାଙ୍ଗରେ ଗୋଟେ ଟ୍ରିପ ରେ ତ ସେ
ସେମିତି ରେଡିମେଡ୍ ଚୁଲି ବି ମିଳି ଯାଉଚି।
ହୁଁ। ଏଟା ଏ ଗ୍ୟାସ ରେ ଆପଣ ସବୁବେଳେ ବନାନ୍ତି ନା?
ଗ୍ୟାସ ରେ ବନେଇଦିଏ, ଗ୍ୟାସରେ ବି ଭଲ ହୁଏ। ସେମିତି କିଛି ନାଇକି ହବନି। ହଉଚି ଏବେ ଗ୍ୟାସ୍ ଟା ମାନେ ଆଗ ନୂଆ ତ ତାକୁ ଭଲକି ଧୋଇଦେଇକି ତାକୁ ଟିକେ ଭଲରେ ଖରାରେ ରଖିଦେବେ। ହେଇଗଲା ପରେ, ତାପରେ ଆପଣ ବନେଇଲା ପରେ ଆଉ କିଛି ଏତେ ଇଏ ନାହିଁ ତାଙ୍କର, ଯୋଉମାନେ ବନଉଛନ୍ତି ନା ଇଏ ମାଟିର, କଣ ଏ ହାଣ୍ଡି ଟାଇପ୍ ର, ସେମାନେ ଅଲରେଡି ଲେପ ଗୋଟେ ଲଗଉଚନ୍ତି। ତ ଏତେ ପୋଡୁନି ମାନେ ଭଲ ବି ରହୁଚି କିଛି ଅସୁବିଧା ବି ନାହିଁ।
ଆ ହୋ। ନାଇଁ, ଆକ୍ଚୁଆଲି ଆମର ତ ସବୁ ମାନେ ଘରେ ହୁଏ। ସବୁ ଆମେ ଥରେ ଟ୍ରାଏ କରୁ। ଥିଲୁ ସାଙ୍ଗମାନେ, ତାର ଗୋଟେ ଜଙ୍ଗଲରେ ଆମର ଭୋଜି ଚାଲିଥିଲା। ତ ଆମେ ବି ସେମିତି କରିଥିଲୁ, ପନିର କି ନେଇକି ଟ୍ରାଅ କରିଥିଲୁ। କାରଣ ଆମର ଯୋଉ ଫ୍ୟାମି ଲି ଏ ଏତେ କେହି କରନ୍ତିନି, ନନଭେଜ ଉପରେ ଏତେ ଆଇଟମ୍ କେହି କରନ୍ତିତ ଏଚୁଆଲି ସବୁ ଭେଜିଟେରିଆନ ତ? ତ ଆଲାଉ କରନ୍ତିନି ଘର ମାନଙ୍କରେ। ସାଙ୍ଗମାନାନଙ୍କ ସହିତ ଯେତେବେଳେ ଯାହା କେମିତି କରୁ। ତ ସେତେବେଳେ ଆମେ ବି ଟ୍ରାଏ କରିଥିଲୁ ଥରେ, ମାର୍କେଟରୁ ମାଟି ହାଣ୍ଡି ଆଣିକି। ତ ସେଥିରେ ଆମେ ପନିରର ବନେଇଥିଲୁ, ଯେମିତି ତାର ମସଲା ଥାଏ ଏମତି ନର୍ମାଲି ଆଉ ଗୋଟେ ତାର, କୁହନ୍ତି ସ୍ପେଶାଲ ମସ ଲା ସେଟା କଣ ମୁଁ ଆକ୍ଚୁଆଲି ଜାଣିନି, ତ ଜଣେ ଢାବାରୁ ବୁଝିକି ଆସିଥିଲୁ ସିଏ କହି ଥିଲା ହଁ ମୁଁ ଦେଇଦେବି ନହେଲେ, ତାଙ୍କଠୁ ଆଣିକି ଆମେ ଟ୍ରାଏ କରିଥିଲୁ ଅବଶ୍ୟ ଭଲ ଲାଗୁଥିଲା। କିନ୍ତୁ ଫାଷ୍ଟ ଟାଇମ୍ ଯେ ଆମେ ଘାଣ୍ଟି ନଥିଲୁ ସେ ତଳରା ସବୁ ଲାଗିଗଲା, ସେ ଯୋଉ ହାଣ୍ଡିରେ ତା ମ ଲା ସାଇଟ୍ ର ସବୁ ଲାଗିଥିଲା, ତ ଅବଶ୍ୟ କିନ୍ତୁ ଭଲ ଲାଗୁଥିଲା।
ଲାଗୁଚି ହୁଁ, ଆଉ ମଝି ମଝିରେ ନ ଘାଣ୍ଟିଲେ ସେ ଲାଗି ଯାଉଛି। ହଁ।
ହଁ ଆମେ, ତାର ଟିକେ ଥିଲା ପାଣି ଅଂଶ ତ ଆମ ଭାବିଲୁ ଗୋଟେ ହେଇଯିବ ବୋଲି ତାକୁ ଉପର ତାର ଟା ବାନ୍ଧି ଦେଇକି ଗୋଟେ ସୁତୁଲି ଟାଇପର ଗୋଟେ ବାନ୍ଧି ଦେଇଥିଲୁ। ଅବଶ୍ୟ ଭଲ ଲାଗୁଥିଲା, ଟେଷ୍ଟ ଥିଲା କିନ୍ତୁ ଟିକେ ଲାଗିଯାଇଥିଲା ଆଉ। ଏମିତି ସବୁ ହେଇଥିଲା, ଆମେ ଟ୍ରାଏ ବି କରୁ ଅଲଗା ଅଲଗା ଆଇଟମରେ ସବୁ କରୁ, ଯେମିତି
ହଉ ଅସୁବିଧା ଆଉ।
ହଁ, ଆମେ ବି ଆଉଥରେ ଏମିତି ଟ୍ରାଏଲ୍ କରିଥିଲୁ, କୋଉଟା କହିଲେ? ଏ ଯୋଉ ଛତୁ ପ ତ୍ର ପୋଡା, ସେଟା ବି ଥରେ ଟ୍ରାଏଲ୍‌ କରିଥିଲୁ ନିଜେ ନିଜେ ଫାଷ୍ଟ ଟାଇମ୍ ଯେହେତୁ, ଏତେ ରୋଷେଇ ବିଷୟରେ ଆମର ଏତେ ଆଇଡ଼ିଆ ନାହିଁ, ତଥାପି ଟ୍ରାଏ କରିଥିଲୁ ଭଲ ଲାଗୁଥିଲା। ତାଳ ପତ୍ର ଆଣିକି, ମାନେ ବନେଇ ଥିଲୁ, ଆଉ ମାନେ ଗୋଟା ରସୁଣ ଆପଣ କହୁଥିଲେ, ଆମେ ରସୁଣ ଟାକୁ ଛଡ଼େଇ ଦେଇଥିଲୁ, ମାନେ ଗୋଟା ଗୋଟା ପିସ୍‌ ଥିଲା କିନ୍ତୁ ରସୁଣ ଟା ଆମର ଛଡା ହେଇଥିଲା। ଆଉ ଛଡ଼େଇକି ସୋରିସ ମସଲା ଦେଇକି ଆମେ କରିଥିଲୁ।
ହଉ ଠିକ ଅଛି, ଆମେ ଆଉ କରିବୁ ସେତବେଳେ କଥା ହବ, ଠିକ ଅଛି।
ହଁ ହଁ, ହଉ ମୁଁ ରଖୁଛି।